ହୁଁ
ଶୁଣି ପାରୁଛନ୍ତି।
ହଁ ଦିଦି ନମସ୍କାର।
ଖସିରେ ରୁହନ୍ତୁ। ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ। ବହୁତ ଆଜି ମତେ ଖୁସି ଲାଗିଲା। ମତେ ଗୋଟେ ଭଉଣୀ ମିଳିଗଲା ମତେ ବହୁତ ଖୁସି ଲାଗିଲା। ମୁଁ
ମିଳିଗଲା।
ହୁଁ
ଆଉ କଣ କରଛନ୍ତି?
ଆ ଏଇଠି ବସିକି କଥା ହଉଛି ଆଉ ଆଉ ତମେ
ଆ ମୁଁ ବି ଏଇଠି ବସିକି କଥା ହଉଛି ଆଉ। ମନେ ପଡିଲା ଟିକେ ଆପଣଙ୍କ କଥା କଲ କରିଦେଲି ଆଉ।
ହ ବହୁତ ବହୁତ ଧନ୍ୟବାଦ ମତେ ମନ ପକେଇଥିବାରୁ। ଆଉ କେବେ ବୁଲିବାକୁ ଆସିଛନ୍ତି ଆମ ଘର ଆଡେ?
ଆପଣ ଦେଖିବା ଯିବା କେବେ ଆଉ।
ହଁ ନିଶ୍ଚୟ ଆସିବେ ଆମର ଏଠି ଜାଣିଛନ୍ତି ଯୋଉ ନେମାଳ ଠାକୁର ଜାଣିଛନ୍ତି ଯୋଉ ସାଲେପୁର ହଁ ଅଚ୍ୟୁତାନନ୍ଦ ଠାକୁର ଜାଣିଥିବେ ଯୋଉ କୁହନ୍ତି ପଢିଥିବେ ଛୋଟବେଳେ ସିଏ
ହଁ ହଁ ହଁ।
ଥିଲେ ତାଙ୍କର ପୁରା ସମାଜ ବଡ ହେଇଗଲା ସିଏ ସେଠୁ କଣ କହିଲେ ମାନେ ପଣ୍ଡା ମାନଙ୍କ ହାତ ପାଇଲାନି ସେ ପାହା ଚ ତିଆରି ହେଲା ପଣ୍ଡା ମାନେ ଯାଇକି ଚଢିକି ସେଠି ପୂଜା କରୁଛନ୍ତି ଆସିବେ ଆମର ସେଠି ନୂଆ କାମ ହଉଛି ସେ ଭଙ୍ଗା ହେଇକି
ହଁ।
ଆସିକି ବୁଲିକି ଦେଖିକି ଯିବେ ହେଲା।
ଆଜ୍ଞା କେବେ ଯିବି ଆଉ।
ହୁଁ ହୁଁ।
ଆଉ ଆମ ମୁଁ କେବେ ଯାଇନି ସେଆଡେ ମୁଇ ଫାଷ୍ଟ ଟାଇମ୍ ମାନେ ଶୁଣିଲି।
ହଁ ବହୁତ ବଢିଆ ଜାଗା ଆମର ସେଠି ଆମର ଏଠି ସବୁଠାରୁ ବୃହତ୍ତମ ହନୁମାନ ହେଇଛନ୍ତି। ମାନେ ସବୁଠାରୁ ବଡ ଆମ ଓଡିଶା ଭି ତରେ ବଡ ହନୁମାନ ପୁରା ତାଙ୍କର ମାନେ ପାଦ ଯୋଉ ଆଙ୍ଗୁଠି ଜେଡିକି ଜେଡିକି ହେଇଛି ଆମେ ସେଡିକି ସେଙ୍କ ପାଖରେ ଛିଡା ହେଲୁ।
କେତେ ଫୁଟ ର?
ସାନ ବୋଉ ସେଟା କେତେ ଫୁଟୁ ଯାଣିନ? ଆଁ ସତେଇଶ ଫୁଟ? ସତୁରି ଫୁଟ ହଁ ଅଶୀ ନବେ ଫୁଟ ଭଳିଆ।
ବଡ ପୁରା ବଡ ଆକାରରେ କରିଛନ୍ତି ଆଉ।
ହଁ ବହୁତ ବଡ ବା ସବୁଠାରୁ ବୃହତ୍ତମ ଆମର ଯୋଉ ହନୁମାନ ବଡ ହନୁମାନ ହେଇଚନ୍ତି। ସେଟା କେତେ ପୁଟୁ କୋଉଠି ଏଇ ଯୋଉ ସୋମନାଥଙ୍କ କତିରେ ହଁ ହଁ। ମୁଁ ବହୁତ ବଡ ଆଉ ଘରେ ବାପା ବୋଉଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ସମସ୍ତଙ୍କର ହଁ ସେମିତି ଭଲରେ ରଖନ୍ତୁ।
ହଁ।
ଆଜି ପୋଇ ଆଳୁ ବେଶର ହବ। ପୋଇ ଆଳୁ ବାଟଣ ପଡି ହଁ।
କଣ ଯୋଉ ମାନେ ପଖାଳ ତ ଖାଉନଯେ ଗରମ ଭାତ୍
ପଖାଳ ଗରମ ଆଣିଚୁ ଆମ ଆମର ମାନେ ବୋଉଙ୍କ ଦେହ ଖରାପ ଯୋଗୁଁ ସିଏ ବି ଯୋଉ ବେଶୀ ପଖାଳ ମାନେ ସେ ଯୋଉ ଡକ୍ଟର ଯିଏ ସିଏ କହି ସେଥିଲାଗି ବେଶୀ ପଖାଳ ଖାଇବନି। ପଖାଳଟା ଅଧିକ ଖଟା ନୁହଁ କି ଦେହ ପ୍ରତି ସେଟା ଖରାପ ରହିବ। ସାତେ ବେଳେ ଆମ ସମସ୍ତେ ଖାଉଚନ୍ତି ଆ ତାପରେ ଆମର ଥଣ୍ଡା ଯୋଗୁ ବି ସମସ୍ତେ ଖାଆନ୍ତି ତତ୍ ଗରମ ରାନ୍ଧନ୍ତି ଆମେ ସାଙ୍ଗେ ସାଙ୍ଗେ ଖାଉ।
ଓହୋ ଯୋଉ ବାଡିରେ ପୋଇ ହେଇଥିଲା ନା କିଣିକି ଆଣିଚନ୍ତି?
ବାଡିରେ ଆମର ଏଠି ବାଡି ମାନେ ସୁବିଧା ନାହିଁ। ବାରିରେ ମାନେ ଅଛି ବାରି ଗୋଟେ କିନ୍ତୁ ମାନେ କଲେ।
ହଁ।
ତାପରେ ଲୋକ ଏକର ପଡ଼ିଚି ସେକର ସବୁ ନେଇଯିବେ ତାପରେ ଆମେ ଏଠି। କୋଉ ଲଗେଇବୁ ଦି ତିନ୍ ଜଣ ଲୋକ।
ତ ଏଇ କାମ ଆଉ।
ତାହେଲେ ଆମେ କିଣି ଦେଇ ଥିଲୁ ଜଣେ ଆସିଥିଲେ ଗାଁ କୁ ବିକାଳି ତାଙ୍କ କତୁରୁ କିଣି ଦେଇଥିଲୁ ଆଉ।
ଭଲ ସୁବିଧା ଆଉ ମାନେ ଗାଁ କୁ ଆସୁଚନ୍ତି ପରିବା ବିକ୍ରି ବାଲା ନା। ଭଲ ସୁବିଧା ଆଉ।
ପରିବା ବାଲା ବିକ୍ରି ଆସୁଚନ୍ତି ସିଏ ଆସନ୍ତି ସୋମବାରେ ଆଉ ଗୋଟେ। ଉଁ ଆଉ ଥରେ ଗୁରୁବାରେ ଆସନ୍ତି ସେ ଆସିଲା ମାନେ ମତେ ଡା କିବେ ଆଗେ ଝିଅ କଣ ନବୁ ଯଦି କହ ମୁଁ ଦେଇଯିବି। ଆଉ ମୁଁ ସେଇଠି ରଖିଦେଇଥିଲି ଆଉ।
ହୁଁ ଆଉ ଯୋଉ କଣ କହୁଥିଲି ତମେ କୋଉ ଯାକେଁ ଭଉଣୀ ପଢିକି ରହିଲ?
ମୁଁ ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କ ମ୍ପ୍ଲିଟ୍ କରଚି କମ୍ପ୍ଲିଟ୍ କରିକି ଘରେ ଅଛି।
ଓହୋ ଯୁକ୍ତ ଦିଇ ଯାକେଁ ପଢିଛ ନା।?
ହଁ।
ହଁ ହଁ।
ଆଉ ଘରେ ସବୁ କେତେ ଜଣ ଅଛ
ଆ ଆମର ପୁରା। କଣ କହିଲେ ବଡ ପରିବାର ହେଲା ଆମର ସମେସ୍ତେ ଅ ଛୁ ବାପା ବୋଉ ସାନ ବୋଉ ଆଉ ସାନବୋଉ ଛୁଆ ପା ମାନେ ଶାଶୁ ଶଶୁର। ଖୁଡିଶାଶୁ ଖୁଡିତାଶୁର ଆମେ ସମେ ସ୍ତେ ପୁରା ଏକାଠି ଅଛୁ ହଁ ହଁ ଆମର ବଡ ପରିବାର। ହଁ ପୁରା ଆଗୁରୁ ତ ଆମର ପୁରା ବୋଧେ ବହୁତ୍ ଥିଲେ ମାନେ ଅଠର ଜଣ ବୋଧେ। ଘରେ ଆମର ରହୁଥିଲେ ମାନେ ଆମ ଜେଜେମା ଥିଲେ ନା ଜେଜେମା ଆଉ ନଣନ୍ଦ। ଦିଅର ମାନେ ସମସ୍ତେ ମିଶିକି ଭଣଜା ସବୁ ମିଶିକି ପୁରା ଆମେ ଅ ଠର ଜଣ ହେଇଯାଉଥିଲେ ଏବେ କିନ୍ତୁ ସବୁ ଆସ୍ତେ ଆସ୍ତେ କମିଗଲେଣି ମାନେ ଦିଅର ଯିଏ। ପଦାରେ ଚାକିରୀ କଲେ ନଣନ୍ଦ ବି ଚାକିରି। କଲେ ହଁ ନଣନ୍ଦ ବି ଚାକିରୀ କଲେ ଏମତି ଆଉ ଆଉ ମା ଝି ଯେ ଜେମା ଯିଏ ସିଏ ମୃତ୍ୟୁ ବରଣ କଲେ ଏମତି ଆଉ।
ଓହୋ ଆଉ ଛୁଆ କେହି ନାହାନ୍ତି ତ ଆପଣଙ୍କ ଘରେ?
ହଁ ମୋର ଗୋଟିଏ ପୁଅ ଗୋଟେ ଝିଅ ଆଉ ଯିଏ ମୋ ଯା ଦିଅର। ଆଉ ତାଙ୍କର ଗୋଟେ ଝିଅ। ପୁଣି ହବ ମାନେ ଏଇ ଦି ଚାର୍ ଦିନ ପରେ ହବ ଆଉ ଗୋଟେ ଏଇ ସୋମବାର ଦିନ ତ। ହବ ଆଉ ଗୋଟେ। କଣ ଆଉ ପୁଅଟେ ତ ହବ ଭଗବାନ ଙ୍କୁ ଡାକୁଚୁ ଦେଖାଯାଉ କଣ ହଉ ଛି ଝିଅଟା ଅଛି ନା ଆଉ ଗୋଟା ପୁଅଟା ହବ ବୋଲି କଣ ହବ ଦେଖାଯିବ ଆଉ। ଆଁ।
ଏଇ ସେ ଗପୁଚି ଯେ କେମିତି।
ହଁ ହଁ ମୁଁ ସିଆଡେ ପଳଉଚି। ହୁଁ ହୁଁ ଝିଅ ମୋ କତିକି ପଳେଇ ଆସିଲା ତ ସେ ସେ ଘରେ ସବୁ। ଥିଲେ ଏଇନାକେ ସବୁ ପଲେଇ ଆସିଲେ।
ଆଁ ହାଁ ଆଉ ଆଜି ସବୁ ଆଉ ଆପଣଙ୍କ ମାନେ ଘର ପ୍ରପର୍ କୋଉଠି?
ଆଉ ଯୋଉ ଜାଣିଛ ଯାଜପୁର ଛତିଆ ଜାଣିଛ? ଛତିଆ ସେଇଠି ମାନେ ବାପଘର ଆଉ ଶାଶୁଘର ସଲେ ହଁ ଛତିଆବଟ ମନ୍ଦିର ପାଖରେ ପାଇକରାପୁର ବ ଚଣା ଏଗୁଡା ସବୁ ଜାଣିଥିବ ଆଉ ବଡ୍ଚଣା ଜାଣିଥିବ ଆଉ ହଁ। ସେଇଠି ଶାଶୁଘର କିନ୍ତୁ ବହୁତ୍ ହଁ ମାନେ ପ୍ରପର ନା ମାନେ ପୁରା ଠିକ୍ ବର୍ ଣା ନା ଅଲଗା କିଛି ଗାଁ ଅଛି?
ବଡ୍ଚଣା ଦେଉଳ ପୁରୁ ସେଇ ପା
ଦେଉଳପୁରୁ ହଁ ହଁ ଦେଉଳପୁର ମୁଁ ଜାଣିଛି।
ହଁ ସେଇଠି ଆମର ଯିବା ଆସିବା ସବୁବେଳେ ହୁଏ ତାପରେ ଛତିଆରେ ବି ଆମର ମାଉସୀ ଘର ଜଣେ ଅଛନ୍ତି ହୁଁ।
ପୁରା ମାନେ ଠିକ୍ ଛତିଆ ନା ତାଙ୍କ ପାଖ ଗାଁ?
ତମେ ଏ ଝିଅ ଟି।
ଓହୋ ଆଉ ଛତିଆ ମନ୍ ଦିର କେବେ ଦେଖି ଦେଖିଛନ୍ତି?
ଛତିଆ
ଆଉ ଜାଣିଛନ୍ତି ଛତିଆ ଠାକୁର ଯୋଉ ଖଣ୍ଡା ଧରିଛନ୍ତି
ହଁ ଆମର କ ଛତିଆ